ବୋ
ହଁ କୁହ। କଣ କୁଆଡେ ଯାଇଥିଲ?
ହୁଁ, ବୁଲିବାକୁ ଯାଇଥିଲେ।
କେତେବେଳୁ ଗଲଣି ସକାଳୁ?
ସକାଳୁ ଗଲୁନି
କଣ କରିବାକୁ ଯାଇଥିଲ କି?
ବ୍ୟାଙ୍ଗ ବ୍ୟାଙ୍କ୍।
କାମ ଥିଲା? ଉଁ
ମ ମାମା ଆଉ ମୁଁ ଯାଇଥିଲୁ ନା।
ଅ ହ ଆଉ ସକାଳୁ କଣ ଖାଇଚ?
ଖାଇଥଲେ
ହୁଁ।
ଉ ହୁଁ ଆଉ କିଛି କହିନ ଆଉ ଦିନବଳେ?
ନା ସେଟି ଡାଲି
କଣ?
ଏଇନେ
ଅଇଖା ଖାଇଲ?
ହୁଁ।
ଆଉ ହଁ ଆଜି ଘରେ କଣ ଖାଇବା ହେଇଛି?
କଣ ଡାଲି ଆଉ ଭଜା କଣ ହେଇଥିବ ଜାଣିନି ଆଉ।
ଆଉ ଯାଇଛ ଆଇବି
ହୁଁ, ଆଜି ଆମ ଆଇଁଷ ହେଇଛି। ଆଇଁଷ ଯାଇ ଖାଇବେ ଆମେ ଖାଇବୁନି।
ଆଜି କଣ ଆଇଁଷ ହେଇଛି ତମର ଆଜି ବା ଶିବ ପାର୍ବତୀ ପୂଜା।
ବାହାଘର।
ହଁ ବାହାଘର ପା।
ହୁଁ, ଆଇଁଷ ବି ହେଇଛି ଆଉ।
ହଁ ସେମାନେ ପବ।
ସେମାନେ ପାଳି ନାହାନ୍ତି ଦିନେ।
କେହି ନ ପାଳନ୍ତୁ ମୁଁ ତ ସବୁଦିନ ସବୁ ପର୍ବ ପାଳୁଛି।
ହୁଁ ବିନା ବେ। ତ ମାମା କଣ ଡେଲି ବିନା ପିଆଜ ରସୁଣରେ କରୁସନ୍ତି ବି ଆସିବ କହୁଛନ୍ତି ହେ।
ହଁ। ପ୍ରବ ରଖେଇବେ।
ତୋ ସାଦାରେ କଣ କରିବା ଏବେ? ହଁ।
ହଁ ଭଲଲାଗେ ମୁଁ ସବୁ ଖାଏ।
କଣ।
ସବୁ ଖାଏ କିନ୍ତୁ ମତେ ଅଧିକ ପେଟିଟା ଭଲ ଲାଗେ।
ନାଇଁ ମାନେ ଏମତି ପନିର ଆଉ ମସଲି। କି ତରକାରୀ ହଉ ପନିର। ହୁଁ। ଆ ଆଉ ଫ୍ରୁଟସ ଭିତରେ ତମକୁ କଣ ଭଲ ଲାଗେ?
ହଁ।
ଫ୍ରୁଟସ ଭିତରେ ତମକୁ କଣ ଭଲ ଲାଗେ?
ଡି।
ହ୍ୟାଲୋ।
ହଁ।
ଫ୍ରୁଟ୍ସ ଭିତରେ ତମକୁ କଣ ଭଲ ଲାଗେ?
ଫ୍ରି।
ଆଁ।
କଣ?
ମାନେ ଫଳ ଭିତରେ ତମେ କଣ ଭଲ ଲାଗେ ଫଳ ଭିତରୁ କଣ ଭଲ ଲାଗେ।
ଯାଉନି ତମର ଖିଚ ଖିଚ ହଉଛି ହେଲା।
ଏଇ ଫ୍ୟାନ୍ଟା ବନ୍ଦ କଲ ମୁଁ କହିଲି ଫଳ ଭିତରୁ ତମଁ କଣ ଭଲ ଲାଗେ ହଁ।
ଭ ଭ ଭ।
ମତେ ବି ସେମ ଆଉ ଚକୋଲେଟ ଭିତରୁ କୋଉ ଚକୋଲେଟ ଭଲ ଲାଗେ?
ଦେରିବେ।
ଆ କି ଫେଣ୍ଡ। ହଁ ଆପଣ ଆଉ କି ସେ ମାନେ। ତମକୁ ଆଉକୁ କିଛି ଭଲ ଲାଗେନି ଚକଲେଟ ଭିତରେ?
ଡେରିମିଲକ ମି ଚ ଚାଟ ବଲାଡ ହାଇଟ କଲଡ଼ ମିର୍ ବଲାଲା।
ମୋର ଷ୍ଟାର ଚକ୍‌ଲେଟ। ଆଉ ଆ ଆଉ ତମର ସୁଲ ତମର। ଅ ଆମର ଯୋଉ ଆପରେ ଦେଇଛନ୍ତି। କି ତମ ପିଡିଏଫରେ ଯୋଉ ଦେଇଛନ୍ତି ତମେ କୋଉ କୋଉ କଲର ଅଛ?
ନା
ପିଡିଏଫରେ ପଠେଇଛନ୍ତି କି କୋଉ କଲରରେ ସମସ୍ତେ ଅଛନ୍ତି? ତମେ କୋଉ କଲରରେ ଅଛ କୋଉ ଜୁନରେ?
ମୁଁ ତ ଜାଣିନି ମତେ ମୋତେ ତ ଗ୍ରୁପ ରେ ହିଁ ଆଡ୍ କରିନାହାନ୍ତି?
ଆଡ କରୁନାହାନ୍ତି ଏପର୍ଯ୍ୟନ୍ତ?
ହଁ ଏ କଥା ନ ଘରେ ଘରେ କଥାହବା।
ଆଉ ତ କହିଲନି ଆଉ ଥରେ। ହଉ ମୁଁ କହିବି ଆଉ, କାଲି ସବୁ ଜୁନ୍ ବାହାରିଚି କୋଉ-କୋଉ
ଆଉ କଣ ଖାଇଲ?
ହଁ ପରଟା, ଚା, ଭଜା।
ଚା ଟା ଡେଲିକା ରୁଟିନ୍।
ନାଁ। ଅଁ ମୁଁ ଆଉ କିଛି ଖାଏ କିନ୍ତୁ କାଲି ରାତିରେ କିଛି ଖାଇନଥିଲି ତ, ମାମା କହିଲା ପରଟା ଅଛି ଖାଇଦେ।
ରୋଷେଇ କଣ ହେଲାଣି?
ଏବେ ଭାତ ଆଉ କଣ ଡାଲି ଉଁ ୟା ଡାଲମା କଣ ଗୋଟେ ହେଇଚି, ଆଉ କଣ ଭଜା ଭଜି ହେଇଚି ଆଉ। ଆଜି କଣ ଶିବ ପାର୍ବତୀଙ୍କର ବାହାଘର ତ। ଆମର ସାଧା ହିଁ ହେଇଛି, ଆଇଁଷ କିଛି ହେଇନି। ଡୁଡୁ କିନ୍ତିୁ ଆଇଁଷ ଖାଇବ। ତାର ସାଧା ନାହିଁ।
କାଙ୍କଣ
କଣ?
ଆଇଁଷ କଣ?
ମାଛ। ତାର ମାଛ ଥିଲା, ଆଜି ମଟନ ଆଣିଥାନ୍ତି ତା ପାଇଁ ବଟ୍ ଆଣିଲିନି। ମାମା କହିଲା ଆଣେନୀ ଆଜି ଅଛି ତ ତାକୁ ଦେଇଦେ ସେଇଟା। କାଲି ଆଡୁ ଆଣିବୁ ବୋଲି ଆଉ। ତମ ଦେହ ଭଲ ଅଛି? ବହୁତ୍ ସ୍ଲୋ ସାଉଣ୍ଡ ଆସୁଛି।
ହଁ ଦେହ ଭଲ ଅଛି, କହୁନ।
ହୁଁ-ହୁଁ, କଣ କରୁଚ କି ଆଉ କିଛି?
ନା-ନା ଆଉ କିଛି କରୁନି, କହୁନାହାନ୍ତି।
ହୁଁ। ଆଉ, ଆଉ କଣ କୁହ।
ଆଉ ତମୁକୁ କଣ ଖାଇବାକୁ ଭଲ ଲାଗେ?
କଣ କୋଉ ଭିତୁରୁ କଣ ଖାଇବାକୁ ଭଲ ଲାଗେ? ମାନେ ଭାତ-ଭାତ ଡାଲମା ଭିତୁରୁ ନା କଣ ମାନେ ଯୋଉ ଘର ଖାଇଆ ଭିତୁରୁ ୟା
ଘର ଖାଇବା ଘର ଖାଇବା।
ଭଲ ଲାଗେ, ମସରୁମ୍ ଭଲ ଲାଗେ। ପନିର୍ ମାନେ ମତେ ଭଲ ଲାଗେ, କିନ୍ତୁ ମାନେ କଞ୍ଚା-କଞ୍ଚା ଖାଏ, ମୁଁ ଗାଈର ଯେତିକି ଜିନିଷ ସବୁ କଞ୍ଚା-କଞ୍ଚା ଯେନ୍ତି ଘିଅ, କ୍ଷୀର, ଦହି ସବୁ କଞ୍ଚା-କଞ୍ଚା। ଏନ୍ତି ପି ଦେବି, ସିଝା ସିଝି ଇଏ ସିଏ ଏମ୍ତି ଖାଏନି। ଆଉ ପନିର୍ ବି ଏମ୍ତି କଞ୍ଚା ହିଁ ଖାଇଦିଏ, ଆମ ଘରୁକୁ ଆସିଥାଏ ପନିର୍। କଞ୍ଚା ଖାଇଦିଏ। ସେମିତି ଖାଏନି ମାନେ ତରକାରୀରେ ଏତେ ଖାସ୍ ଲାଗେନି, ମାନେ ଯେମିତି କରିଥାଆନ୍ତି ସେମିତି ଲାଗେ ତ ମତେ ଭଲ ଲାଗେନି ମସ୍ରୁମ ର ଗୋଟେ ଟେଷ୍ଟ ଥାଏ ସେଥିପାଇଁ।
ହଉ ପଢାପଢି କଣ କରୁଚୁ ନା ନାଇଁ?
ଏଯ୍ କେତେ?
ମୁଁ ଏମିତି କଲ୍ ମାରିଥିଲି ହେ ସେପଟୁ ଉଠାନ୍ତିନି ସେଥିପାଇଁ। ମାନେ ଉମ୍ ନେଟୱାର୍କ ସେଠୁ ପଟେ ପାଏନି ମାନେ ସେ ଉଠେବା ପାଇଁ ଚାହିଁଲେ ବି ଉଠେଇ ପାରନ୍ତିିନି।
ମାନେ ଆପଣ ଠିକ୍ ଚାଲିଚି କି ନାଇଁ?
ହଁ ଠିକ ଠାକ ଚାଲିଛି। କଣ ଚାଷାନ୍ତେ କି ଆଉ, କମ୍ପ୍ୟୁଟର କ୍ଲାସ ତ କରୁଛି ଆଉ କଣ କରୁଛି କି? ମୋର ତ ଖୋଲିନିି ଗଲିନି ଆଉ ହୁଁ।
ହୁ ଆଉ କେତେବେଳେ ଯାଉଛ?
ଆଠଟାରୁ ଯଉ ସ ସରି ଛଅଟାରୁ ସାତୁଟା। ବଟ୍ ମୁଁ ପାଞ୍ଚଟାରୁ ଯାଉଛିହାରି ଆଉ ମାନେ ମୁଁ ଲ୍ୟାବ୍ କରୁଛି ଥିଓରି କରୁଛି ଆଉ।
ହଁ।
କିଛିବି ସେନ ମତେ ବାହାରୁ ବୁଲିବାକୁ ପଳଉଚୁ ଆଉ। ହଉ ତାହେଲେ।
ଆମର ତ କଲେଜ ଯିବାକୁ ପଡିବ।
ଆମେ ଯେତେ ଯାଏଁ ବସି ପାରିମୁ।
ହଁ। ହେଁ ଆମର ବି ଆ ଆମର ରାତିରେ ଚାଲିକି। ମୁଁ କହିଲି ଆମର ସନ୍ଧ୍ୟାବେଳେ ଯାଉ ନା ଆମର ଆମର ସେ କୋଚିଂ ଆଠଟାରେ ଆଠଟା ଯାଏଁ ହିଁ ଖୋଲା ଥାଏ। ଆଉ ସକାଳ ସାତଟାରୁ ଖୋଲା ହବ। ଆଁ ହୁଅ ବଟ୍ ଆମେ ସନ୍ଧ୍ୟାବେଳେ ମୁଁ ଏଥିପାଇଁ ଫାଷ୍ଟରୁ ସନ୍ଧ୍ୟାବେଳେ ନେଇଯାଇଛି କାହିଁକି ନା କଲେଜ ଖୋଲିଲେ ପୁଣି ମତେ ଟାଇମ୍ ଚେଞ୍ଜ କରିବାକୁ ପଡିବ ନା। ତ ସେଥିପାଇଁ ମୁଁ ଏକାଥରେ ସନ୍ଧ୍ୟାବେଳେ ନେଇଯାଇଛି। ତମର ତମକୁ ବି ଟାଏଡ୍ ଲାଗୁଥିବ ଦେଖ ତମର ସଖାଳୁ ଯାଉଥିବ ଓ ସକାଳୁ ଯାଇକି ଆସିକି ପୁଣି କଲେଜ ଜିବାଟା ମାନେ ତମକୁ ଆ ଟାୟାଡ୍ ଲାଗିବ ମାନେ କରିବାକୁ ଇଚ୍ଛା ହବନି। ହୁଁ କିନ୍ତୁ ଏମିତି ସନ୍ଧ୍ୟା ବଳେ କରିଥିଲେ। ହୁଁ ମୁଁ ଏକାଥରେ ସନ୍ଧ୍ୟା ବେଳେ ନେଇଛି ମତେ ଆଉ ଚେଞ୍ଜ କରିବିନି।
ନଅଟା ବେଳେ ଯାଇକି ଆସିବି। ଆସିକି ଘରେ ଖାଇ ପିଇକି ନଅଟା ଦଶଟା ବେଳକୁ ବାହାରିକି କଲେଜ ଯିବୁ।
ଆଗରୁ ଆମେ ଏମତି ଟିଉସନ୍ ଟାଇମରେ ଏମତି ହୁଏ। ଟିଉସନ ଆ ଆଗେ କରିଦିଅନ୍ତି ଏଵେ ଡେ ମିସ୍ ଯଉ ଆଁ ଦେ ମାନଙ୍କର ମିସ୍ ଯଉ ଆମ ସେମା ଆମେ ପ ପଡୁନୁନା। ହୁଏନା। ସିଏ ଆମକୁ ସକାଳେ ଆସି ପଳାନ୍ତି। ଆମେ ବି ତାଙ୍କ ସହିତ ମିଶିକି ବାହାରିକି ଯାଉ ସ୍କୁଲ। ତାପରେ ଫୁଣି ଆସନ୍ତ ସ୍କୁଲରୁ ପୁଣି ଆସନ୍ତି ପଢେଇବା ପାଇଁ। ଜଣେ ସକାଳେୁ ଜଣେ ସନ୍ଧ୍ୟାବେଳୁ। ସ୍କୁଲ୍ ଲାଇଫ୍ ଟା ଟିକେ ଭଲ ଥିଲା। ଫାର୍ଷ୍ଟ ୟର୍ ସେକେଣ୍ଡ ୟର କଣ ଗୋଟେ ବି ଭଲ ଲାଗିଲାନି। ଥାର୍ଡୟର କୁ ଦେଖିବା କେମିତି ଲାଗୁଛି ଆଉ। ଡେଲି ଗଲେ ଟିକେ କଲେଜ ଭଲ ଲାଗିବ ସାଙ୍ଗସାଥି ହେଲେ
ହୁଁ
ହୁଁ ତମ ଡ୍ରେସ୍ କୋଟ କେମିତିଆ?
ଜିବେ
ହୁଁ
କିଏ?
ଗ୍ରୀନ୍
ହୁଁ ଗ୍ରୀନ୍ ଗ୍ରୀନ୍ ପାଲ ଡିପ ଗ୍ରୀନ୍ ପ୍ୟାଣ୍ଟ ଡିବ ଗ୍ରିନ ଆଉ ସାର୍ଟ ହଉଛି ଗାର ଗାର ଗାର ଗାର ପୁଅ ଝିଅ ସମସ୍ତଙ୍କ ସମାନ
ହୁଁ ମାନେ ବ୍ଲୁ ଉ କଲର ର ହୁଁ
ହ ମାନ ଓ ଢଣା ଓଢଣୀ ଗ୍ରିନ୍‌ କଲରର
ଓହୋ
ପେଣ୍ଟ ଯେଉ କଲର ଓ ଢଣୀ ସେଇ କଲର ଉ ସାର୍ଟ ଟା ଖାଲି ଗାର ଗାର ଚେକ୍ ବାଲା
ଭଲ ଲାଗେ ତମ କୁ
ମୋ କୋଟ ଟା ଆଉ ଡ୍ରେସ କୋଟ ଆଉ କ
ତମ କଲେଜରେ କେମିତି ପାଠ ପାଠ ପଢାନ୍ତି?
ଭଲ ପଢାନ୍ତି।
ଆ ମୁଁ ତ କଲେଜ ଯାଏ ଡ୍ରେସ ଟିକେ ଦେଖିକି ମୋତେ ଡ୍ରେସ ନ ଭଲ ଲାଗିଲେ ମୁଁ କଲେଜ ଯମା ଯାଏନି ମୁଁ ଏଥର ଜାଣିଲି କିନ୍ତୁ କଣ ମୋ କଲେଜ ଡ୍ରେସ କଣ ହବ ବୋଲି ଗୁଗଲ ରେ ଯେତେ ଥର ସର୍ଚ୍ଚ କଲା ପରେ ବି ଆସୁନି ମୋ କଲେଜ ଡ୍ରେସ୍‌ ମାନେ ମୁଁ ଜାଣିପାରୁନି ମୋର କୋଉଟା କାହଁକିନା ସେ କେଣ୍ଡଇୟର ଥଡ ଇୟର ସବୁ ସେମ। ସେ ମ ଡ୍ରେସ ଆଉ ସେଠିକାର ଡ୍ରେସ ମାନେ ବହୁତ ପ୍ରକାର ଯେମିତିକି ପିଙ୍କ, ବ୍ଲୁ ଉ ଆଉ ବୁ-ଉ ଉପରଟା ଯେମତି ବ୍ଲୁ ଥିବ ତଳଟା ବ୍ଲାକ୍ ଥିବ ପ୍ୟାଣ୍ଟ ତାପରେ ପୁରା ଡ୍ରାକ ଗ୍ରୀନ୍‌ କୁ ବ୍ଲାକ ପ୍ୟାଣ୍ଟ୍ କୁ ବ୍ଲାକ୍ ଚୁନି ଆଉ ଏମିତି ଆଉ କୋଟ ବି କହୁତ ଜଣ ଅଛି ଯେମିତି କି ହୁଁ ଚାଟେଲା ଚାଟା ଗ୍ରୀ ଆଉ ଏମ ବି ଏ ରେ ସେଥିରେ ଯାଇଥିଲି କୋଡ଼ କୋଡ଼ ବାଲା ଅଛି। ଏତେ ଜଣା ପଡ଼ୁନି କିନ୍ତୁ ଗୁଗଲରେ ଏତ ସାରା ଡ୍ରେସ ହେଇଗଲାଣି ଜଣା ପନି ହାଲୋ
ଅଲେ ଗଲେ ଡ୍ରେସ୍ କିଣିବାକୁ ପଡିବ ଯେ